ହାଲୋ ମୋ ଭଏସ୍ ସୁବୁଚି କୁହନ୍ତୁ କଣ କରୁଚନ୍ତି ଆପ ପଣ
ଚା କରୁଛି।
ଓହୋ।
ଟିଫିନ କରିକି ଚା କରୁଚି ଆଉ।
ଖାଇଛନ୍ତି କଣ?
ସକାଳୁତ ଚାହା ପିଛି ଖାଇନି ଟିଫିନ ଖାଇବି ଆଉ ଟିକେ ପରେ।
କଣ ବନେଇଛନ୍ତି?
ଉପମା ତରକାରୀ।
ଓହୋ ଆପଣ ବନେଇଛନ୍ତି ଆପଣଙ୍କ ଝିଅ। ଝିଅ ବନେଇଛନ୍ତି।
ମୁଁ ବନେଇଛି ମୁଁ ବନେଇଛି।
ଆପଣଙ୍କ ଝିଅ କିଛି କାମ କରୁନି କି?
କରୁଛି ତା ଦେହ ଭଲ ନାଇଁ ଟିକେ।
ଓହୋ। ଆଉ ଆଜି ଆଇଁଷ କଣ ବନାହେବ?
ହଁ ଆଚ୍ଛା।
ଆଉ ତମର ଆଜି କଣ ପ୍ରୋଗ୍ରାମ?
ଆମର ଚିକେନ ହବ। ମୁଁ ବନେଇବି ଆଜି ଖାସ୍। ଟାଇପ ଚିକେନ୍।
ଫାଷ୍ଟ ଟାଇମ ଭଲ ଟେଷ୍ଟ ହବ।
ଜାଣିପାରୁଛି କଣ ଟେଷ୍ଟ ହବ ବାବା କହିଲେ ଯାହା ବନେଇବୁ ମୁଁ ଖାଇଦେବି ଆଉ ତୁ ବନା।
ହ ହଉ ଖାଇବିନିଥ ମାନେ ଶିଖିଲା ହେଇକି ହବ ନା।
ହଁ ଅଣ୍ଡା ତରକାରୀ କେବଳ କରିଛି ସେମିତି କରିଦେବି ଆଉ।
ହଁ ମୁଁ ଅଣ୍ଡା ଦରକାର ଯାହା ଚିକେନ ସେ ଅଣ୍ଡାକୁ ଛଡେଇକି ଭାଜି ଯିବାକୁ ପଡିବ ଏଇଟା କଣ ମାନେ ଡାଇରେକ୍ଟ କଷେଇବ ଆଉ।
ଓ ହୋ।
ଆଉ ତେବେ ଆଜି ଚିକେନ ହଉଛି ନା।
ଆଜ୍ଞା।
ଆଉ ସକାଳୁ କଣ ଟିଫନ୍ ହେଲାଣି?
ମୁଁ କିଛି ଖାଇନି ଏ ପର୍ଯ୍ୟନ୍ତ ବସିଛି
ନା ମୁଁ ଶୀଘ୍ର ଉଡୁଛି କିନ୍ତୁ ବହୁତ କାମ ଥିଲା।ଏପର୍ଯ୍ୟନ୍ତ ମାନେ ଖାଇନି
ଓହୋ ଆଉ ଯିବେ କେତେବେଳେ ଆପଣ? ଯିବ ଯିବେ କେତେବେଳେ ଅପ କଣ
ନାଇଁ ନାଇଁ ମୁଁ ଆଜି ଯିବିନି ତ ପୁଅ ଆସିଛି ତ ଯିବ ମୁଁ ଯିବି ବିିନି ରୋଷେଇ କରିବି ଆଉ
ଓ ହୋ। ଆଉ
ତମ ମାମା ଫୋନ କରିଥିଲେ?
ହଁ କଲ କରିଥିଲେି ସକାଳେ।
ଆଜି ବାବାଙ୍କୁ ଦିଅ ଚିକେନ କରିକି ଆଉ ମାମା ଆସିଲେ ମାମାଙ୍କୁ କରିକି ଦବ ଆଉ
ହଁ ସିଏ ମତେ ସବୁବେଳେ କହେ କି ମତେ ଖାଇବାକୁ ଦବୁ ମୁଁ ଗଲେ କିନ୍ତୁ ମୁଁ କେବେବି ସିଏ ଆସିଲା ପରେ ମୁଁ କିଛି ଛୁଏଇନି ମୁଁ ଖାଲି ଶୋଇପଡେ ସବୁ କାମ ମୋ ମାମା କରେ।
ନା ଏଥରକ ଶିଖିଗଲେ ସେ ଟିକେ ଶିଖିଗଲେ ଏଥର ତାଙ୍କୁ ଗୋଟେ ଗୋଟେ ଦିନ କରିକି ଦବା କୁ ପଡିବ ଆଉ
ହଁ ଆର୍ଥର ବି ଯୋଉ ଆସିଥିଲି ମୁଁ ଶିଖିଥିଲି। କିନ୍ତୁ ମୁ ପୁଣି କରିନି ମୁଁ କହୁଛି ଦି ଦିନ ଟିକେ ମୋ ବାବାଙ୍କୁ ମତେ ରେଷ୍ଟ ମିଳୁଛି ଆମେ ଶୋଇପଡୁଚୁ ଆମେ କିଛି କାମ କରୁନୁ।
ଓ ନାଇଁ ନାଇଁ ସେ ଆସିଲେ ର ସଣ୍ଡେଟା ଛୁଟି ଦିବ ଚିକେ ବିକେନ ଟିକେ କରିଦବ ଆଉ ମାମା ଟିକେ ଖାଇବେ ନା ମାମା କହିବେ ମୋ ଝି ଝିଅ ରାନ୍ଧଛି ବୋଲି
ଯୋଉ ତ ଛାଡ ଆ ବନେଇବି ମୁଁ ହଁ ହଉ ମୁଁ ଏଥର ଆଉ ଟିକେ ଟ୍ରାଏ କରିବି
ପିଲାମାନେ ଯାହା ଶିଖିବ ତାହା ହେଇଯିବ
ହୁଁ
କୋଭିଡ ବେଳେ ସମସ୍ତଙ୍କୁ ଶିକ୍ଷା ଦେଲା କେ କେ ସମୁ ସବୁ ଛୋଟ ଛୋଟ ପିଲା ସବୁ କି ମାନ ସବୁ କେଲେ ଆଉ ଏବେ ସବୁ ଶିଖିଲେ ହଁ ଏବେ ବି କଲେ ହବ ମୁ ଏବେ ତ ଦେଖିକିରି ଅନଲାଇନରେ ସବୁ ରେସିପି ଦେ କି କରିଦଉଛୁ ଆଉ କିଛି କାହାକୁ ପଚାରିବାକୁ ବି ପଡୁନି।
ଆଜ୍ଞା ମୁଁ ସବୁ ସେ ଜିନିଷ ୟୁଟୁବୁ ଦେଖି କରୁଛି ଭଲ ନହେଲେ ମୋ ବାବା କହିଲେ ଭଲ ୟୁଟୁବଇ ୟା ଶିଖେଇଛି ତତେ ୟୁଟୁବୁ ଦୋଷ ଦେଇଦେ ନିଜକୁ ଆସୁନି କିଛି। ଏମିତି କୁହନ୍ତି ସେଥିପାଇଁ ମୁଁ କରେନି ।
ହଁ । ଆଉ ପଢାପଢି କୋଉ ଯାଏ ଗଲାଣି ।
ପଢାପଢି ଏବେ ତ ମୋର କଲେଜ ଷ୍ଟ୍ରାଟେ ହେଇଛି ଆଉ ତିନି ଦିନ ବିତିଗଲା ପାଠ ପଢା ଏବେ ବହୁତ ସ୍ଲୋ ଚାଲିଛି ।
ସ୍ଲୋ କଲେଜ ସ୍ଲୋ ଚାଲଲିବ ଷ୍ଟ୍ର । ଟିଙ୍ଗିଡା ନେନା ।
ତାପରେ ଲାଷ୍ଟକୁ ବହୁତ୍ ଦୋ । ଜୋରେ ଦୌଡ଼ିିବେ ହଁ ।
ହ ସେଆା ଆଉ ପାଠପଢା ଷ୍ଟାର୍ଟିଂ ରେ ପୁରା ସ୍ଲୋ ସ୍ଲୋ ତମେ ଆଗୁଆ ରୋ ତାପରେ ପଛକୁ ଆକୁ ଦୌଡିବାକୁ ପଡିବନି।
ଆଜ୍ଞା। ଇନ୍ ଫଟ୍ କୁ ଦେଲି । ଆଉ ସେ କଣ କରୁଛନ୍ତି।
ସିଏ ଏଠି ବସିକରି ଖାଇକିରି ଆସିକି ଶୋଇଲେ ଗଢିଲେ ଦେହ ଭଲ ନାହିଁ ନା।
ଅ ହଁ ହଁ।
ଦେହ ଭଲ ନାହିଁ ରେଷ୍ଟେ ଆଉ ଆଉ। ଆଉ ମୋ ଶଶୁରୀ ଯି ଆସିଛନ୍ତି।
ଓ ହୋ।
ଆଙ୍କ ସାଙ୍ଗେ ଟିକେ ବୁଲିବାକୁ ଯାଇଥିଲେ କ୍ଷୀର ଫିର ପରିବା ଆଣିବାକୁ।
ଅ ହ। ଆଉ କଣ କହିବି ଜାଣିପାରୁନାହିଁ।
ଆଉ କଣ ପଢାପଢି। ଟିକେ ସଣ୍ଡେରେ ବି ଘରେ କମ୍ପ୍ୟୁଟର ତ ଆଜି ବନ୍ଦ ଥିବ। ହୁଁ। ସଣ୍ଡେ ଆଉ ଉ ଉହୁଁ। ସାଟର୍ଡେ ସଣ୍ଡେ ବନ୍ଧ ନା।
ଆଜ୍ଞା।
ଶନିବାର ରବିବାର ଦି ଦିନି ଆଉ। ଆଉ କଣ ଦୀକ୍ଷା ଦେଇ ଦେଇେଇଛନ୍ତି ତମକୁ ବା।
ହଁ ଦେଇଦେଇଛନ୍ତି ସେଇଟା ମୁଁ ନେଇନି ମୁଁ ଆମେ କିଛି କହିନୁହଁ ସେ କେମତି କଣ ଧରି ଦେଇେଇଥିଲେ କିନ୍ତୁ ଆମେ ସେ ଯୋଉ ଗ୍ରହଣ କଲୁ କି କଣ ସେଇଟା କିଛି କହିନୁହଁ।
ନା ନା କରିବନି କହ କାହା ମନରେ ଯାହା ଅଛି ନା ଆଉ ଜବରଦସ୍ତିକା କା‌ହାକୁ।
ହଁ ହୁଁ ଆଉ ଗୋଟେ କାମ କରନ୍ତୁ ଆ ଆପଣ ମତେ ଅ ଚିକେନ ରେସିପି କୁହନ୍ତୁ ଷ୍ଟାର୍ଟଙ୍ଗୀ ରୁ ଲାଷ୍ଟେ ଜାଏ ପୁରା ଗୋଟେ ଗୋଟେ କରିକି।
ଗୋଟେ ଗଟେ କରିକି ତା ଅଦା ରସୁଣ ତ ପେଷ୍ଟ ହବ। ଆଉ ପିଆଜ କୁ କାଟିଦବା ଆଗ। ତେଲ ପକେଇ କିି ପିଆଜ ପ ପକେଇବ। ତାପରେ ଏ ଅଦା ରସୁଣ ପେଷ୍ଟ୍ ଟାକୁ ତାକୁ କଷିବ ପିଆଜ ଟା ଲାଲ୍ ଲାଲ୍ ହେଲା ପରେ ଅଦା ରସୁଣ ପେଷ୍ଟ୍ ପଡ଼ିବ। ଆଉ। ତାପରେ ଏ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଚିକେନ ମସଲା ଆଉ ଉ ଧନିଆ ଗୁଣ୍ଡ ଜିରା ଗୁଣ୍ଡ।
ଆଜ୍ଞା।
ତାକୁ ଦେଇକି ଇ ଆସ୍ତେ ଆସ୍ତେ ଖସିବ। ଟମାଟ ବି ଦବ ଯଦି ଦବ ଆଉ ଉ ଟମାଟ କୁ ଗୁଣ୍ଡ ଗୁଣ୍ଡ କରି ପକେଇକି ତାକୁ କଷିବ। ପୁରା କଷିବ ନା ମସଲା ଟା ପୁରା ଆ ଆସ୍ତେ ଆସ୍ତେ ଆସ୍ତେ ପୁରା କଷି ହେଇକି ପୁରା ଲାଲ୍ ଆସିଲେ ତାପରେ ଚିକେନ ଟାକୁ ଧୋଇକି ରଖିଥିବ ପୁରା ମାନେ ଏ ଅ ପାଣି ଟା ତାର ଇଏ କରିକି। ଡ୍ରାଏ କରିକି। ଆଉ ଚିକେନ ଟାକୁ ତାପରେ କଷିବ ଆଉ ତାକୁ ଘୋଡେଇ ଘୋଡେଇ ଘୋଡେଇ ଘୋଡେଇ ଅଳ୍ପ ଜାଳରେ କଷି କଷି କଷି କଷି
ଆଳୁ
ତାପରେ ଆଳୁ ପକେଇବ ନା ଆଳୁ ଯଦି ଭାଜିକି ରଖି ଦେଇଥିବ ପକେଇବ ନଅ ପକେଇଲେ ପ ଛରେ ପକେଇଲେ ବି ଚଳିବ। ଆଳୁ କୁ ଫାଳ ଫାଳ କରିଦବ। ଚିକେନ ସାଙ୍ଗେ ଇଏ କରିବ ନହେଲେ ଭାଜିକି ରଖିଦେଲେ ଆଉ ଉ ତା କୁ କଷିବ ଆଉ କଷି କଷି ଘଷି ଘଷି ହେଇଗଲେ ପୁରା ପାଣିଟା ମରିଲା ପରେ ତାପରେ ହେଇକି ଇ ପାଣି ଦବ। ନହେଲେ ଏ ଚିକେନ ରେ ପାଣି ଚିଆ ଲାଗିବ। ଚିକେନ୍ ଟା ଯେତେ କଷି ହବ ସେତେ ଟେଷ୍ଟ୍। ତା ପରେ ତ ଓହ୍ଲେଇ ଲାଳୁ ଗରମ ମସଲା। ଧନିଆ ଆ ପତ୍ର ଥିବ ଟିକେ ପକେଇ ଦବ ଆଉ।
ହଉ ହଉ। କଣ କରିବି? ପାରୁନାହିଁ।
ନାଇଁ ରହୁନି। ଆଉ ଉ କରିବ ଚିକେନେ ଆଉ କଣ ସାଲାଡ ପାମ୍ପଡ?
ହୁଁ ଆଜ୍ଞା ପିଆଜ କେତେଟା ଦରକାର ହବ।
ପିଆଜ କେତେ ଏ କେତେ ଚିକେନ୍?
ଅଧ କିିଲ ଆଣିଥିବେ ବୋଧେ।
ହେଲେ ଏ ବଡ଼ ବଡ଼ ସାଇଜ୍ ଥିବ ଯଦି ଇ ଯୋଡେ ହେଇଗଲେ ହେଇଯିବ। ଯୋଡେ ଛୋଟ ହେଲେ ମାନେ ମିଡିଲ ସାଇଜ୍ ହେଲେ ଚାର୍ ଟା ପିଆଜ ଦରକାର ହେବ।
ଏ ହଉ ହଉ ହଉ।
ରିଖିବ ଟମାଟ ଯଦି ରଖିବ ଛୋଟ ଟମାଟ ଦବ ଗୋଟେ ମସଲା କଷିଲା ଟମାଟ କଷିବ।
ହଉ। ହଉ। କଣ କ
ବସିକ ଖାଇବା ବାଡୁଛି ତାଙ୍କ ବାବାଙ୍କ ପାଇଁ ଆ-ଆଜି ଆଜି ହେଲା ସଣ୍ଡେ ରେ ହେଲା ଫାଦର୍ସ ଡେ ମାନେ। ଫାଦର୍ସ ଡେ ଆଜି।
ପିତା ଦିବସ।
ହଁ ପିତୃ ଦିବସ।
ହଁ।
ଆ ପିତୃ ଦିବ ସବୁ ପାଳନ କରିବ ବାବା ମାନଙ୍କ ସହିତ। ନା କଣ? ଆଉ ବାବାଙ୍କୁ କଣ ଦବ ତମର?
କିଛି ଏ ପର୍ଯ୍ୟନ୍ତ ତ କିଛି ଭାବିନି ମୁଁ ତ ଶୋଇକି ଉଠିଲି କ
ନାଇଁ ନାଇଁ ଆସିଲେ ଦେ ଦିପରେ କରିବ ପିତୃ ଦିବସ ତ ଦିନଆକ ରାତି ଆକ ସନ୍ଧ୍ୟା। ରାତି ଯାଙ୍କେ ଅଛି ନା। ଆମର ବି ପିଲାମାନେ ଜାଣିଛନ୍ତି ନା ନାଇଁ ମୁଁ ଜାଣିନି।
ହୁଁ।
ମାତୃ ଦ ମାତୃ ଦିବସଟ ପାଳନ କରନ୍ତିନି। ପିତୃ ଦିବସ ପ୍ରାୟ ଲୋକଙ୍କ ମନେ ରହେନା। ଏଇଟା ହେଲା ଜୁନ ମାସର ଥାର୍ଡ ମାନେ ତୃତୀୟ ରବିବାର।
ହଁ ମୁଁ କଣ କରିବି ଜି ମୁଁ କିଛି ବି ଯଦି ମୋ ମାମା ପାଇଁ ଯେମିତି ଚକଲେଟ ପଠେଇଥିଲି। କି ଗୋଟେ ରୋଜ ପଠେଇଥିଲି ସେ ସେଥିରେ ଖୁସି ହୁଏ। ମୋ ବାବା ପାଇଁ ସେଟା କଲେ ସେ ଚିଲେଇବେ ମୋ
ହଁ କଣ ଖାଇବାକୁ ଦେଇଦେଲ ଚିକେନ ଟା। କସିିକି ହଲେଇିକି ଦେ ହେଇଗଲା ଆ ବାବାଙ୍କ ମନ ଖୁସି ଆଉ। ଆଉ ବାବାଙ୍କୁ ବାବାଙ୍କୁ କ ଭଲ ଲାଗେ ଟିକେ ଦେଇଦେଲି ଯିବ ଆଉ।
ତାଙ୍କୁ କଣ ହିଁ ଭଲ ଲାଗେ କେଜାଣି ତାଙ୍କୁ ଥଣ୍ଡା ପିବେ ନା ଆଇସ୍କ୍ରି ଖାଇବେ। ନା କିଛି ନା ଭଲ ଲାଗେ ମଟନ୍ ଫଟନ ସେଇଗୁଡା ମୁଁ ଆଉ କୋଉଠୁ ଆଣିବି ଏବେ। ତ ସେଇଗୁଡା ଏବେ କିଛି ହେଇପାରିିବନି। ତାଙ୍କୁ କେକ୍ ଆଣିକି ଦେଲେ।ସେ ଚିଲେଇବେ ମୋ ଉପରେ ତାପରେ ହୁଁ ହଁ ଆଉ ବନେଇକି ଦେଲେ ତ ସେ ଖାଇବେନି ହିଁ। କେକ ପାଣି ମୁଁ ଦେବି ଜଣା ନାହିଁ ଚକୋଲେଟ ଦେଇଦେବି ଗୋଟେ ଆଉ। ଚକୋଲେଟ ବି ସେଇଟା ବି ଆଣିକି ରଖିବି ତାଙ୍କୁ ଦେବି। ସେ କହିବେ ହେ ହଟା ଏଠୁ ତାର ମୁଁ ଖାଇଦେବି ଆଉ।
ହଁ। ଚକୋଲେଟ ଆଉ ନାଇଁ ସବୁ ବାବା ମାନେ ଖାଆନ୍ତି। ମାମା ମାନେ ଆଇସ୍କ୍ରିମ ଚକଲେଟ ଯାହା ଦେଲେ ଖାଇଦିଅନ୍ତି ମାମା ମାନେ ଟିକେ ଖାଆନ୍ତିନି। ଏଙ୍ଗଲଡି ପସନ୍ଦ ଅପସନ୍ଦ ଆଉ ଟିକେ ଅଲଗା ପ ବାବା ମାନଙ୍କର।
ଆଜ୍ଞା ହଉ ଠିକ ଅଛି। ଏବେ ମୋର ଯିବାର ବେଳ ଆସିଗଲା।
ହଁ।
ଆ ହଉ।
ହଉ ହଉ। ରଖୁଛି।
ଆଜ୍ଞା।